ଓହୋ।
ହ୍ୟାଲୋ।
ହୁଁ କହୁନୁ।
ମିଠା ଦବୁ ମିଠା ହେଇଯାଇ ସର ତୁ ଏଥର ଆଉ କଲ କରିପାରିବୁ ହେଲା।
କେମିତି ତାର ଏଇ ଖାଇବା ବନକୁ ଯାଉଛି ରହ।
କହିବି ଆଉ।
ହୁଁ।
ପ୍ରୋସେସିଂ କହିବି ଆଉ, ହୁଁ ଖିଆ ପିଆ କଣ ହବ?
ଇଏତ ଜାଣିନି ଯାଉଛି ଇପି ବନେଇବି ମାଛ ତରକାରୀ କିଛି ଖାଇବାକୁ ଇଚ୍ଛା ନାହିଁ। ବହୁତ ରୁଟିବା ଇପି ଇପି ମ୍ୟାଗିବା।
ଉୁଁ ହୁଁ ଝିଅ।
ଝିଅ ଖେଳୁଛି ସେପଟ ଘରେ।
ସ୍କୁଲ ଯାଇଥିଲା ରହିଲା ସ୍କୁଲରେ।
ହଁ ରହିଲା ଛାଡିକି ପଳିଆସିଲି। ପାଠ ଦେଇଛନ୍ତି ଏ ବି ସି ଡି ଦେଇଛନ୍ତି ଜେଡ ଯାକ ଲେଖା ଡାକ।
ଭଲ ଆଉ ତୋ ଝିଅର ହେଇନି ଏ ବି ସି ଡି।
ସବୁ ହେଇଥିଲା ସବୁ ଖାଇଦେଇଛି।
ହଁ ଆଉଥରେ ଶିଖା ତାକୁ ଆଉ ଭଲ ଯୋଉଦିନ ଯିବୁ ତାକୁ କଣ୍ଢେଇକି କହିବୁ ଟିଫନ କରିଦବ। ହେଲା ଉୁଁ ହୁଁ।
ଆଜି ଦେଇଥିଲି କଦଳୀ ଆଜି ଦେଇଥିଲି ତାର କଦଳୀ ପସନ୍ଦ। କଦଳୀ ତାହେଲେ ଖାଇଦବ କହୁଛ ସମସ୍ତେ ବିସ୍କୁଟ ଖାଇଲେ ମୁଁ କଦଳୀ ଖାଇବି। ହେଲା ମାନେ ସମସ୍ତେ ଯାହା ଖାଇବେ ମୁଁ ସେଇଆ ବନେଇଦେବି।
ଉଁ ସମସ୍ତେ ଯାହାଇବେ ତୁ ଯାଣିବୁ କେମିତି କଣ ଖାଇଲି ସମସ୍ତେ ମୁଁ ତତେ ଦେବି କଣ? ସବୁ ଜିନିଷ କହିବୁ ତାକୁ କହିବୁ ସବୁ ଜିନିଷ ସମସ୍ତେ ଖାଆନ୍ତି ତୁବିଖା। ନୂଆ ନୂଆ ଆଇଟମ ଟିକେ ଦବୁ ତିଆରି କରିକି ତାକୁ ଆଉ ନୂଆ ନୂଆ ଟିକେ ରାଜି ହବାପାଇଁ। ଉୁଁ ହୁଁ ହୁଁ ଆଉ କହ କୋଉଠିକି।
ଦୁରିଆ।
ଉୁଁ ଯାଇଥିଲି ଦି ଖଣ୍ଡ ଆଣିଛି।
କେତେ ଟଙ୍କା ଲେଖା ପଡିଲା।
ଅଢେଇଶହ ଟଙ୍କା ଲେଖା।
ଉୁଁ।
ହୁଁ ଏଇଡାଲି ଭେଜର ନେଇଆସିଲି। ଉୁଁ ହୁଁ ଉୁଁ
ସେ ଜିନ୍ସ ଯେତିକ ପୁଅର ଜଙ୍ଘ ଗଳିବନି କି ଗୋଡ ଗଳିବନି।
ଏତେ ଛୋଟ ଛୋଟ।
ଓ ହୋ।
ହଁ ତାକୁଆଣିକି କଣ କରିବେ ଲେଡିସରେ ପଡିଚି ବଛୁଆରି ହେଇଗଲାଣି। ଏଇ ମୋର ଡେଲି ୟୁଜ ପାଇଁ।
କାଲିକି ନୂଆ କାଲିକି ଆଉଗୋଟେ ନୂଆ ଆସିବ କହୁଥିଲେ।
ନାଇଁ ଆସିନି ଆଜିବି କାଲି ଯୋଉ ପାଞ୍ଚଟା ଥିଲା। ଆଜି ଗୋଟାଏ। କାଲି କଣ ଚାରିଟା ପାଞ୍ଚଟା ଲେଖା ଦଉଥିଲେକି।
ହଁ।
ନାଇଁ ଆଜି ଗୋଟାଏ ପାଆଁଶହ ଟଙ୍କାରେ। ଗୋଟାଏ ତିିଶହ ଟଙ୍କାରେ ଗୋଟାଏ ଅଢେଇଶହ ଟଙ୍କାର ଗୋଟଏ ଦେଢଶହ ଟଙ୍କାରେ ଗୋଟ
ନାଇଁ କାଲିଥିଲା ପାଆଁଶହରେ ତିନି ଖଣ୍ଡ। କୁର୍ତ୍ତିୀ ଥିଲା ଗୋଟେ କାଲି ପାଆଁଶହରେ ତିନିଟା ସାତଟା ଏମିତି ଥିଲା।
ନାଇଁ ଆଜି ନାଇଁ ସବୁ କାଟିି ଦେଇଛନ୍ତି, କାଲି ଗୋଟାଏ ଦିନ ରଖିକିନା। ସେ ଜାଣିନି କେନ୍ଦ୍ରାପଡା ଏରିଆରେ ପକେଇଲେ କଣ ହୋଏ ଅବସ୍ଥା। ସେ ତ ଡିକ୍ଲାର କରିଦେଇଛି ଆଉ କଣ କରିବ। ହୁଁ। ଆଉ କଣ ବୋଉ କଣ କରୁଚି?
ଟିଭି ଦେଖୁଛନ୍ତି ଆଉ କଣ କରିବେ।
ଝୁଅ କଣ କରୁଚି?
ଏଇଠି ବୋଉ ପାଖରେ।
ହୁଁଁ ରହିବ ଏଇନା ନା ପଳେଇବ?
ନାଇଁ ଶୁକ୍ରବାର ଯିବ।
ହୁଁ ହୁଁ କାଲି ଯିବନି ସ୍କୁଲ କୁ?
ହଁ ହଁ ଯିବ ନା।
ଆଜି ଯାଇଥିଲୁ କଣ୍ଢେଇ ଘଟି କଣ ସବୁ ନେଇ ନାଇଁ ପଳେଇ ଯାଇଛୁ।
ହଁ କଣ ତାର ଦିଟା ନାଇଁଟି। ଦେଇଛି ଡ୍ରେସ ପଟା କଣ ମୋ ଝିଅ ପାଇଁ ଦିଟା ସ୍କର୍ଟ ଦେଇଛି। ଆଉ ଗୋଟେ ଫ୍ରକ୍ ଦେଇଛି ସେଇଟା ଏଡ଼େ ଏଡେ ହବୁନି ମୋ ଝିଅକୁ ମୀରାକୁ ବି ହବନି।
ହୁଁ ହୁଁ।
ମୀରାକୁ ଛୋଟ ମୁଁ ଝିଅକୁ ବଡ ସେଠୁ ଠୁ କୁର୍ତ୍ତିୀ ଦେଇଛି ଦିଟା।
ପିନ୍ଧିବ।
ହଁ କୁର୍ତ୍ତି ଦିଟା ଦେଇଛି ପ୍ଳାଜୋ ଦିଟା ଦେଇଥିଲା ଗୋଟେ ଲେଙ୍ଗିସ୍ ଦେଇଥିଲା।
ହୁଁ। ହୋଉ ଭଲ।
କଣ ନା ନା ତୋ ମ ପ୍ରଶ୍ନ କସ ଏଇଥିଲା ଆମର। ଇ କଣସସଙ୍କ ହେବି ଭରିବ।
ନାଇଁ ଧାନ ତଳେ ପଡିଥିଲା।
ହୁଁ। ହ ଆଉ କିସ କୁହ ଚଗଲା କଣ କହୁଥିଲା, ମୂର୍ତ୍ତି କରୁଛି ତାହେଲେ?
ହଁ କ ତାଙ୍କର କେତେବେଳେ ତାଙ୍କର କେତେ ବେଳେ କୁଆଡେ ବିଗିଡି ଯିବ ପାଗ କିଏ କହିବ।
ପାଗ ଯୋଗ ନେଇକି କଥା ଆଉ।
କୋଉଥିଲି ବିଶାଳ ଜାୟ ଝିଅର ନେଇଆସିବ। ପୁଅ କୁ ନେଇକି ଜମା ଯିବିନି। ଛୁଆକୁ ନେଇକି ଲୋ ପାଗଳ କରିଦବ ମତେ, ମୋର କିଏ ତାକୁ ନେଇକି ଏକା ଏକା ଯିବ ପାଗଳ ହବ ସେଠି।
ବୋଉ କୁ ନଉନୁ?
ଏ ବାବା ସମ୍ପୂର୍ଣ ଦେଇ ମତେ ଦବ।
ମାଆ ଝିଅ ଦି ଜଣ ସେଠି ପାଗଳ ହବ।
ଆଡୁ। ଏକାଥରେ କଣ ହଁ କହନ୍ତି କିଛ ସେଠି ଯଦି ପୋକ ନେଇଯିବି ସେ ଶୋଧିଲର
ହୁଁ।
ଆଉ କଣ ମେଘନାଥ ତୋ ସ ଫୋନ କରନି?
ମେଘନାଦ ନାଇଁ କରିନି। ଓପୁଣି ଗୋଟେ କଲ କରିଥିଲ। ମୁଁ ତାକୁ କଲ ବ୍ୟାକ୍ କରିଚି ସାଙ୍ଗେ ସାଙ୍ଗେ। ତାକୁ ଆଉ ଲାଗିନି ବୋଧେ। ସେ ସେଇ କଥା ଧନୁକୁ କହିଚି କି ଆଉ ମୁଁ ଦିଦି କି ଫୋନ କରିଥିଲି ଦିଦି ମତେ କଲ୍ ବ୍ୟାକ୍ କଲେନି। ସେଦିନ ମୁଁ ତାକୁ ଫୋନ କରୁନି। ତୁ ମତେ ଫୋନ କରିବୁନି ମୁଁ କାଇଁ ଉପରେ ପଡ଼ିକି ଫୋନ କରିବି। ମୁଁ ବି କରୁନି। କି ମୋର କଣ' ମୁଁ ଭାବିଲି କଣ ହେଇଚି ବାହାଘରକୁ ପଳେଇଚି।
ଏବେଠାରୁ ତ ଇନ୍ତିହେଲଣି ଆଗକୁ ଅଛି ଆହୁରି।
କେଜାଣି ଯିଏ ହେବ ଆମ କଣ ହେଇଯାଉଚି।
ହୁଁ। ଏବେ ଠାରୁ ଏମନ୍ତ।
ଧନ କହୁଚି କହୁଚି ମୋ ସ୍ତ୍ରୀ। ମୁଁ କହିଲି ତୁ ଦେଖିଲୁ ମୁଁ ତତେ ସ୍କିନ ସଟ ପଠେଇଚି। ସେ କଲ୍ କରିଥିଲା ମୁଁ କଲ୍ କରିଚି ନ କରିଚି।
ହୁଁ। ମୋ ସ୍ତ୍ରୀ ନା ୱାଇଫ ହେଲାଣି। କିଛି କୁଆଡ଼ୁ ନ ହୋଉଣୁ ତିରି ତିରି କୋଉ ପଟୁ ହେଇଗଲାଣି?
ଆଗୁଆ ପଛୁଆ ସବୁଆଡ଼ୁଆ।
ହୁଁ। ହୁଁ, ଭଲ। ଆଉ କଣ? ହୁଁ ହୁଁ ଝିଅ ଦିହ ଭଲ ହେଇଗଲା?
ହୁଁ ହୁଁ।
ହୁଁ। ହଁ ନା ଏ କଣ ଟିକେ ପାଗ ବିଗିଡ଼ି ଯାଇଚି। ଇଆଡ଼ୁ ସିଆଡ଼ୁ ଖାଇ ଖୁଇ ଦେଇଚି।
ପାଗ ଏଇ ଯୋଉ ଥଣ୍ଡା ପକେଇ ଦେଲା ମଝି ରାତିରୁ। ଚାରି ଦିନୀ ପୁରା ମୁଁନୁ ଏକା ମେଡିକାଲ ଗଲା ବେଳକୁ ସବୁ ସେଇ କେସ। ଛୁଆ ବାନ୍ତି ଝାଡ଼ା ବାନ୍ତି ଝାଡ଼ା। ମୋର ଖାଲି ଝାଡ଼ା ନଥିଲା। ବାନ୍ତି ଆଉ ଜର। ମୁଁ କହୁଚି ମାନେ ମୁଁ ଦଶଟାରେ ଗଲି। ଦଶଟାରେ ଗଲି ସେଠି ଦଶଟା ଚାଳିଶ ରେ ପହଞ୍ଚିଲି। ଆଉ ସକାଳୁ ଯେତିକି ପେସେଣ୍ଟ ଯାଇ ସାରିଥିଲେ। କିନ୍ତୁ ତା ମାନେ ମୁଁ ଯିବା ଭିତରେ ମାନେ ଲମ୍ବା ଲାଇନ୍ ଲାଗିଗଲା। ଡକ୍ଟର ଯିଏ ଏକାଟିଆ ପାରିଲାନି। ଆଉ ଗୋଟେ ଡକ୍ଟର କୁ ଫୋନ କରି ଡାକଲା। କହିଲା ଆସ ମୁଁ ପାରିବିନି। ଡରୁ ନାହାନ୍ତି।
ହୁଁ ସିଜନ ଚେଞ୍ଜ ହଉଚି। ଛୋଟ ଛୁଆ ସହଯେ। ଖାଇବା ପିଇବା ଭଲ ମନ୍ଦ ଠିକଠାକ ନାହିଁ। ଏ ଆଜି ହେଇ କେତେ ଜୋର ଖରା ଗରମ ପକେଇଦେଲା। ଦିହ ନ ଖରାପ ହଉଥିଲେ ହବ।
ପୁରୁଣା
ଏମିତି ଅଛି ଅଛି ଗରମ ପକେଇ ଦଉଚି। ଖରା ଉଚି ଦେହ ନ ଖରାପ ହଉଥିଲେ ହବନି। ହୁଁ। ଆଉକଣ କୁହ? ବୋଉ କଣ ଖାଇବ ମାଗି?
ବନଉଚି ମେଘ ଟିକେ ଟିକେ ହେଇକିଗଲାଣି। ଆଇର ସରେଇ ଦେଇକିି ଯିବ। ଭାତ ଖାଇବନିିକି ରୁଟି ଖାଇବନି।
ଇଁହିଁ।
ସେ ମାଛ ଧରେଇ ଦଉଚନ୍ତି ମାଛ ମାଛ ଦେଲି ଗାଧଆଳେ ଖାଇଥିଲି ସେ ଯଦି ବଡ ହୁଅନ୍ତେ ମତେ ଜମା ଭଲ ଲାଗୁନି ମୁଁ ତାକୁ କାଲି ମୁଁ କହୁଚି ମୁଁ ମାଛ ଖାଇନି ମୋ ପାଇଁ ଶୁଖୁଆ ଯଦି ଥିବ ଶୁଖୁଆ ପୋଡ଼ ଶୁଖୁଆ ନଥିଲା ହଠୁ ଅଗାଧୁଆ ଆଳୁ ପୋଡିକି ଭାତ ଖାଇଥିଲି। ତିନି ସେ ମା ତ ଖାଇଥିଲୁ। ସେ ମାଛ ବଡ ମାଛ ଭାତ।
ବଡ ମାସ ଆମର ବି ମାଛ ବିଲେ ଆମର ହଉନି।
ହଁ ସେ ବଡ ମହ କେମିତି?
ହୁଁ। ଆମର ବଡ ମାଛ ବୋଲି ମୁଁ ଆଜି ଆଣିନି କିଛି ଆନିଶ। କାଲିୋ ଭାଇ କହୁଥିଲା ଚିକେନ୍ ଫିକନ୍ କଣ ନେଇ ଆସ। କରି ଖାଇଦବ ମୁ ବୁଲ ନା ରାତି ହେଲାଣି। ଚିକେନ ଆଣିବ କରିକି ଖାଇଲା ବେଳକୁ କେତେବେଳେ ହବ ବାପା ଏଇଣ ଆଇିଲେ ବଜାରରୁ।
ମତେ ରହିଲି ଘରେ ମୋ ତେ ଟିକେ ଚାଉମିନ ପଠେଇଲନି।
ଅଠେଇସାର ଇଏ ନେଇକି ଯାଇଥାନ୍ତ ଅଛି ପଳେଇ ଆସିଲି ଖାଇକିକି ଯାଇଥାନ୍ତୁ।
କଣ କେତେବେଳେ?
ଗାଡି ଅଛି ସନ୍ଧ୍ୟା ବେଳେ ପଳେଇ ଯାଇଥାନ୍ତୁ ଖାଇ ଦେଇକି ଯାଇଥାନ୍ତୁ ତ ଆସିବୁନୁ ନେଇକି କିଏ? ଯିବ ମୋତେ ତ ଭାଇ ଆଲା କରିବ ନା ସନ୍ଧ୍ୟାବେଳେ ଛାଡିବକୁ ତୋର ଗାଡି ଅଛି ସଞ୍ଜ ବଡକୁ ପଳେଇ ଆଇଲୁ ଖାଇଲୁ ପିଇଲୁ ପଳେଇଲୁ ନେଇକିନା। ଆସିବନି ନେଇକି କିଏ ଯିବ ଭାଇ ତ ବିରକ୍ତ ହବ ଆଗେ। ହୁଁ।
ସେଖିସଲି ଘିଥିଲ ମୁଲ ମଛି ନା
ଭେଜ୍ ନନ୍ ଭେଜ୍ ସବୁ ଅଛି ଆସିବି ଯେତେବେଳେ ସନ୍ଧ୍ୟାବେଳେ କହିବୁ ଫୋନ୍ କରିବୁ ଯିବି ଆ
କାଲି କାଲି ଯିବି ଭିଜିବନ କାଁକନା ପୁ ତ ମୁଁ ଆଡୁକୁ ପଳେଇବି ନା।
ଚାରିଟା ଚାରିଟା ସାଢେ ଚାରିଟା ବେଳୁ ବାହାରିକି ପଳେଇ ଆସିବୁ। ଫବି ଦେ କିି ସଧଆ ହେ ଅ ଯାଇ ପହଞ୍ଚିଯିବ ଘୁରେ ତୁ ଛଅଟା ବେଳକୁ ସନ୍ଧ୍ୟା ଭଉଛ ଆସିକି ଖାଇଯ କିି ନାଇଁ। ବୋ ପାଇଁ ନେଇକି ନା ପଳେଇବୁ
ହଁ ଯ ଯାଇଛି ଏଥି
ହ କହ? କାଲି ଆସିବୁ ଆଉ ହେଲା।
ହଁ ନା ତମ ଏଇ ନମ୍ବରରେ କଲ୍ କଲେ ବୋଧେ ଲାଗିବ ଭାବୁଛି କଲ କରିବା।
କିନା ଯାଇଥିଲି ଖାଇକିନା ମୁଁ ଉଠିଛି ଉପରକୁ ଲୁଗା ପିନ୍ଧେଇଛି। ମୋ ପୁଅ କହୁଛି ମାମା କଣ ମୋଟା ହେଇଗଲଣି।
ହଁ
କୁ ଡୋର ବିଡିିବା। ପେଟ କଣ ହେଇଗଲା ସନ୍ଧ୍ୟା ଦେଲି ମୁଁ କହିଲି ଉପରକୁ ଡୋର ଭିଡି ଦେଇକିୁଗା ପିନ୍ଧିବି। ମତେ କହୁଛି ମାମା ତମେ ମୋଟା ହେଇଗଲଣି ହଉ। ହଉ ର ଆଉ କଣ କହୁଛୁ ହଉ ର